ପ
ହଁ ହାଲୋ ସାଙ୍ଗ।
ହାଲୋ।
ହୁଁ ହ୍ୟାଲୋ।
ହ୍ୟାଲୋ ସାଙ୍ଗ ନମସ୍କାର।
ହୁଁ ନମସ୍କାର କଣ କରୁଥିଲ? ମୋର କାମରେ ଅଛି ଆଉ କଣ କରିବା।
ହଁ ମୁଁ ବି ସେମ କାମରେ ହିଁ ଅଛି।
ଆଚ୍ଛା ଆଉ କାମ ସରିବ କେତେବେଳେ?
ହଁ। ଦୈନିକ ତ କାମ ଚାଲିଛି ଆଉ ସରୁ ସରୁ ରାତି ଆଉ। ରାତି ସାଢ଼େ ଦଶଟା ଏଗାରଟା ଆଉ।
ୱ ହୋ ଆଫ୍ଟରନୁନ୍ କରୁଛ ଆଉ। ଆଉ ତମର ହଁ ତମର ଆଗ ସପ୍ତାହରେ ମର୍ଣିଂ ହବ କି ଆଫ୍ଟରନୁନ?
ମେଵି ଜାଣିନି ସିଓର ନାହିଁ।
ଆଛା। ଆଉ କଣ ଆଜି ମନ ପକଉନ ଆଉ ଭୁଲିଗଲଣି।
ଯା ହଉ ଆଜି ତମେ ତ ମନେ ପକେଇଦେଲ ନା।
ବ୍ୟସ୍ତରେ ରହୁଚ ଵୋଧେ।
ହଁ ବ୍ୟସ୍ତବହୁଳ ଜୀବନ ବ୍ୟସ୍ତବହୁଳ ଜୀବନ କଣ କରିବା।
ହଁ ପୁଅ, ଝୁଅଙ୍କ ପାଇଁ ବ୍ୟସ୍ତ ଥିବ ଆଉ।
ହଁ। ହଁ ଟିକେ ପୁଅ ଝିଅଙ୍କ ଟିକେ ଟେନସନ ଟିକେ ଅଛି। ଆଚୁଆଲି ଟିକେ ପୁଅ ଟା ପାଠ ପଢୁନି ନା।
ତ ସେ ଟିକେ
ଆଉ ପାଠ ପଢୁନୁ ଯଦି ତାର ବିଜନେସ କରିବାରେ ଇ ତାର ପାଠ ପଢୁ ଯଦି ତାକୁ ବଡ ହେଲା ତାକୁ ବିଜନେସ କରାଇଦବ ଆଉ କଣ।
ହଁ ବଡ ହଉ କିଛି ଅସୁବିଧା ନାହିଁ। ବଡ ହଉ ବିଜନେସ କରିବ ସେଥିରେ କଣ ଅଛି।
ଆଚ୍ଛା।
ହୁଁ ଆଉ ତମ ଖବର କଣ?
ହୁଁ ମୋର ଖବର କଣ ଏଇ କାମ ଚାଲିଛି ଆଉ କଣ? ସଂସାର ତ ନିୟମ କାମ କରିବା ଆଉ ଖାଇବା ପିଇବା ଗଣ୍ଡେ ବଞ୍ଚିବା ଆଉ କଣ କରିବା।
ଆଉ କଣ କହୁଛ?
କଣ ଖିଆ ପିଆ କଣ ହେଇଥିଲା କଣ ନାଇଁ କଣ କୁହ।
ଉୁଁ ଖିଆ ହେଇନଥିଲା। ଖାଇବି ଆଉ ଟିକେ ପରେ ଏବେ ଖାଇନି।
ଆଚ୍ଛା ଆଚ୍ଛା ଆଉ ତମ ସନ୍ଧ୍ୟା ପ୍ରାର୍ଥନା କରିସାରିଲଣି।
ହଁ।
ଠାକୁରଙ୍କୁ କଣ ଠାକୁରଙ୍କୁ କଣ କଣ ସବୁ ମାଗିଲ।
କଣ ମାଗିବି?
ଆଉ। କିଛି ମାଗିଲନି।
ନାଇଁ।
କାଈ ଆଉ କିଛି ଆବଶ୍ୟକ ନାହିଁ।
ନାଇଁ କିଛି ଆବଶ୍ୟକ ନାହିଁ।
ଆଉ ଆମେ କାଲି ଯାଉଚନ୍ତି ନା ବୁଲା କରି ବୁଲାବୁଲି କରିବାକୁ ନା କିଛି ଅସୁବିଧା
ହଁ ତମେ ଆସ ଆସ ବୁଲାବୁଲି କରିବା। କିଛି ଅସୁବିଧା ନାହିଁ।
ଆଚ୍ଛା।
ଆକଚୁଆଲି ଏ ବାପା ପଳେଇଲେ ତ ସେଇଥିଲାଗି।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଆପଣ କ ପା ଭଲ ଅଛି ତ?
ହଁ ସବୁ ଭଲ।
ଆଉ?
ହ
ତମର ଆଉ କଣ ଖବର କୁହ।
ହଁ ସବୁ ଭଲ।
ଆଉ ତମ ପଢ଼ାପଢ଼ି କଣ କେମିତି ଚାଲିଚି କେତେ ବାଟେ ଗଲା?
ହ ହୁଁ ପଢାପଢି ଚାଲିଚି ଆଉ।
ଦେହ ଭଲ ନାହିଁ କି ତମର ଏମିତି କଥା କହୁଚ କି
ହଁ ଟିକିେ ଥଣ୍ଡା ହେଇଯାଇଚି ତ।
ଅଣ୍ଡା ଯଦି ହେଇଚି ତମେ ଅଣ୍ଡା ଖାଅ।
ହ ହଁ ଅଣ୍ଡା ଯେ କିନ୍ତୁ ଦେଶୀ ଅଣ୍ଡା ମିଳୁନି ଆଉ ବେଶୀ ଫ୍ରାଏ ତ ଏ ସବୁ ତ
ହଁ ହଁ ଦେଶୀ ଅଣ୍ଡା ଏବେ ମିଳୁନି କିନ୍ତୁ ମିଳିବ ଖୋଜିଲେ ମିଳିବ ଆଉ।
ହଁ।
ଆଉ ଯୋଉ ଦିପହରେ କଣ ଖାଇଥିଲମ କହୁନ।
ଦିପହର ରେ ଭାତ ଡାଲି ସୋୟାବିନ ତରକାରୀ।
ଆଚ୍ଛା।
ଆଉ ତମେ କଣ ଖାଇଥିଲ?
ଚୁଡ଼ା ଭଜା କରିଥିଲି ଏବେ। ଏବେ କରିଥିଲି ଚୁଡା ଭଜା ସବୁ ପକେଇକି କରିଥିଲି ଟିକେ ଭଲ ଲାଗିଲା।
ହୁଁ।
ଚୁଡ଼ାରେ ପିଆଜ ପକେଇକି ଆଉ ପିଆଜ ଜିରା ସୋରିଷ ତେଲ ପକେଇକି ପକେଇକି ଟିକେ କଲି ଟିକେ ଭଲ ଲାଗିଲା। ମୁଁ ଖାଇଲିି ଖାଇକିରି ପୁଣି ବସିକି କାମ କରୁଚି ଆଉ ଗାଧୁଆବେଳେ ତ ଖିଆ ହେଇଥିଲା ଆଉ ଯା ଭାତ ଡାଲମା
ଅ ହ ଆଛା।
ରାତିରେ ରୁଟି ଫୁଟି କ କଣ ଖାଇବାକୁ ପଡ଼ିବ ଆଜି ତ ରୋଷେଇ ହେବନି ବାହାରେ ଖାଇବାକୁ ପଡ଼ିବ। ସାଙ୍ଗଟା ନାହିଁ ଆଉ ଟିକେ ଗ୍ୟାସ୍
ନୁ କି।
ନା ନା ଏ ଟିକେ ଗ୍ୟାସ ଫ୍ୟାସ ସରିଯାଇଛି ନା ଆଉ ଟିକେ ରୋଷେଇ ହେଇନି। ଏକାଥରେ
ଆଛା। ଆଚ୍ଛା ଠିକ ଅଛି।
ହଁ ଆଉ।
ଆଉ କାଲି ଘରକୁ ଯିବ?
ହଁ ହଁ କାଲି ଯିବା ନାଁ ଆଉ ତମେ ମର୍ଣ୍ଣିଂ ସିଫ୍ଟ କରିବ କି କଣ କରିବ ବ୍ୟବସ୍ଥା କଲ।
ଭାବିଛି ତ।
ହଁ କନଫର୍ମ କଲେ ମୁଁ ବି କହିବି ନା ବୁଝିପାରୁଛ ତ। ଆଉ ମୁଁ କହିବାକୁ ପଡିବ ବୋଧେ ତା ଆଗରୁ ନାଇଁ।
ମୋ ସାଇଡ ରୁ କିଛି ଆଶା ରଖିନଥାଅ।
ଆନଛା ଆଚ୍ଛା ତାହେଲେ ପିତାଶ୍ରୀଙ୍କ ସହିତ କଥା ହେବାକୁ ପଡିବ।
ହଁ ଠିକ କହିଲ, ଉଇଦାଆଉଟ୍ ତାଙ୍କ ପରମିଶନ୍ ଆଇ ଆମ ନଟ୍,
ଆଚ୍ଛା ଆଚ୍ଛା ହଉ ମୁଁ ତାହେଲେ ଏବେ କଥା ହେଇଯିବି।
ହୁଁ କଥା ହେଇଯାଅ।
ଆଚ୍ଛା ଆଚ୍ଛା ହଁ କିଛି ଇସ୍ୟୁ ସେମିତି ଲାଗୁଛି କି ନା ହଁ କହିବେ।
ସେମିତି କିଛି ଗ୍ୟାରେଣ୍ଟି ନାହିଁ।
ଓହୋ କାହିଁ ଅନଗାରେଣ୍ଟି କଣ ପାଇଁ?
କଣ। ପାଇବା ଏକ୍ଟୁଆଲି ରିସେଣ୍ଟଲି ମୋର ଗୋଟେ ଦୁର୍ଘଟଣା ହେଇଯାଇଛି ନାଁ।
ହୁଁ।
ତ ଏବେ ବର୍ତ୍ତମାନ ସେ ମ ତେ କୁଆଡ଼େ ଛାଡ଼ିବାକୁ ପସନ୍ଦ କରୁନାହାନ୍ତି। ମୁଁ ବି ପ୍ରାୟ କୁଆଡ଼େ ଯାଉନି, ପ୍ରାୟତଃ ମୁଁ ଘରେ ହିଁ ରହୁଚି।
ହଁ ସେଇଟା ଗୋଟେ ଦୁର୍ଘଟଣା ଦଇବ ଦୁର୍ଘଟଣା ସେ କହିହବନି। ସେ ଜିନିଷ ସବୁ ଉଁ ଯାହା ହବାରଥିବ ହେଇଯିବ ଆମେ ଯଦି ସେଇ ଜିନିଷକୁ ଆମେ ଭାବିକି ହୁଁ କିଛି କରିବାନି ତାହେଲେ କଣ ହବ।
ସେଇଟା ସିନା ଆମ ମାଇଣ୍ଡ ସେଟ ସାଆ ସା ଆଜ ଏ ଆଜ ଏ ପାରେଣ୍ଟସ ତ ତାଙ୍କ ମାଇଣ୍ଡରେ ବି କିଛି ଚାଲିଥିବ ନା।
ହୁଁ ହୁଁ ଯେହେତୁ ସିଏ ପ୍ୟରେଣ୍ଟ ତାଙ୍କୁ ଟିକେ ବ୍ୟସ୍ତ
ଉ ହୁଁ।
ଠିକ୍ ଅଛି ଆମେ କଥା ହବା ଆଉ କଣ କହୁଛନ୍ତି ଆଉ।
ତୁ ହଁ।
ହିଁ।
କୁହ?
ହୁଁ କହିବା କଣ? କଣ କହୁଥିଲି ଆମର ଘରକୁ ଗଲେ ବୁଲାବୁଲି କରିବା କଥା ଦି ଦିନ୍ ଭିତରେ ଟାଇମ୍ ହବ କି ନାଇଁ ମୁଁ ସେ କଥା ଭାବୁ ଥିଲି କଣ କରିବି ପ୍ଲାନ୍ କରୁଥିଲି।
ମୁଁ ତ କହୁଚି ଯାଅନି।
କାଇଁ।
ହଁ ନଗଲେ ବି ହବନି ଗ୍ୟାସ୍ ଫ୍ୟାସ୍ ନାହିଁ ଗ୍ୟାସ୍ ପୁଣି ଆଣିବ ନହେଲେ ଖାଇ ଚଳିବ କେମିତି।
ନାଇଁମ ମା ବହୁତ୍ ଦିନିହେଲା କଇଲାଣି ବହୁତ୍ କୋଉଦିନ ଆସିନୁ ଆଉୁ ତୁ ଭଲ୍ ଲାଗୁନି ତୁ ଆସେ ସେ ବାଧ୍ୟ୍ୟ କରୁଚନ୍ତି। ଭାଇ ଯିବାକୁ ପଡ଼ିବ ହେଟା ଙ୍କ କରିବା ଆଉ ଘର କଥା ଆଉ। ଜାଣିଚ ତ ଆଉ କଣ କହିବି।
ହୁଁ ହୁଁ। ହୁଁ ଯାଅ ଟିକେ ବୁଲି ଯାଅ ଟିକେ ବୁଲି ପଳେଇଆସିବ ଙ୍କ ଅଛି।
ହୁଁ।
ଘର ସଂସାର କଲେ ଏସବୁ କରିବାକୁ ପଡ଼େ। ଆମେ ଯେମିତି ପିଲାଛୁଆ ସଂସାର କରିଛ ତମ ପିଲାଛୁଆଙ୍କୁ ତମେ ଦେଖୁଚ।
ସେମ୍ତି ସେବି ମତେ ଛାଡ଼ୁ ନାହାନ୍ତି।
ବାସ୍।
ହୁଁ ଆଉ।
କୁହନ୍ତୁ?
କଣ କହିବା?
ଭଉ ଜୋରେ ମଣ୍ଡ ବ୍ୟାଥା ହଉଚି।
ମୁଣ୍ଡବିନ୍ଧା ଥଣ୍ଡା ଏ ସିଜନ୍ ଚାଲ୍ଚି ଏବେ ଟିକେ ସମସ୍ତଙ୍କ ଦେହ ପା ଖରାପ୍ ହଉ ଚି ମୋ ଦେହ ବି ବହୁତ୍ ଖରାପ୍ ଲାଗୁଚି। ଟିକେ କମିଲା ବେଳକୁ ପୁଣି ଟିକେ ବଢି ହେଇଯାଉଛି ଥଣ୍ଡା ପାଣି ଫାଣି ପିଇଲା ବେଳକୁ ବେଳୁକୁ ସେଥିପାଇଁ ମୁଁ ମେଡ଼ିସିନ୍ ଖାଇଥିଲି କିନ୍ତୁ ଏବେ ଥଣ୍ଡା ହେଲାଣି ଖାଇବା କୁ ପଡିବ ଯାଉଚି ଆଜି ମେଡ଼ିସିନ୍ ନେଇକି ଆସିବି ମେଡିସି ଷ୍ଟୋର୍ ରୁ ଖାଇକି ମେଡ଼ିସିନ୍ ଖାଇବି। ନହେଲେ ଘରକୁଗଲେ ମା ରହିବ ଆଉ ଦେହ ଖରାପ୍ ସବୁବେଳେ ତୁ ଦେହ ଯଗୁନୁ ଖାଉନୁ। ତମେ ଏମିତି ସବୁ ରୁହ।
ଉଁ ହୁଁ ଆଉ ରାତିି କି କଣ ରୋଷେଇ କରିବ?
ମୁ ରାତିକି ତ ରୋଷେଇ କରିଥାନ୍ତି କିନ୍ତୁ ଗ୍ୟାସ୍ ତ ଅସୁବିଧା ହେଇଗଲା। ଦିତୀୟ ତ ଆଉ ରୋଷେଇ ଏମିତିରେ ବି ଏକୁଟିଆ କରିିକିଖାଇବାକୁ ସବୁବେଳେ ବି ଇଚ୍ଛା ହଉନି ତ। ନାଇଁ ଭାବିଛି ବାହାରେ ଖାଇବି ଆଉ।
ଅହଉ ସାଙ୍ଗ ମୁଁ ତାହେଲେ ରଖୁଛି ଆଉ ଟିକେ ପରେ କଥା ହେବି?
ଉଁ ହୁଁ ହଉ ହଉ।
ଆକ୍ଚୋଲି ଟିକେ କାମରେ ଅଛି ତ
ଆଜା ହଉ।